ହଁ
ହ୍ୟାଲୋ
ହଁ
ହ୍ୟାଲୋ
ଦିଦି ହଁ ଦିଦି ଆ ଦିଦି ନମସ୍କାର
ହ୍ୟାଲୋ
ହଁ ଦିଦି ନମସ୍କାର
ଆଜ୍ଞା ମୋ କଥା ଟିକେ ଶୁଣିପାରୁଛନ୍ତି ଆପଣ
ହଁ ଖାଲି ଟାରେ
ହଁ ଆପଣ ଆଉ ଟିକେ ଉଚ୍ଚ କ ଭ ସ୍ଵରରେ କଥା ଟିକେ କୁହନ୍ତୁ
ଶୁଭିଲା
ଆଜ୍ଞା ଆଜ୍ଞା ଶୁଣି ପାରୁଛି ଆପଣ କଣ ବ୍ୟସ୍ତ ଥିଲେ ବୋଧେ
ହଁ ଦେ
ଦେହ କଣ ହେଇଛି ଆପଣଙ୍କର?
ହଣ୍ଡାଡ଼ ପତିିକ ଯାଇଛି ମୁଣ୍ଡଟ
ଓହୋ ହୋ ଔଷଧ ଖାଇଛନ୍ତି ଆପଣ
ହଁ ନା ନେଇନି ମେଡ଼ିସିନ୍ ଖାଇ ସାରିଲେ ନେବି ଆଉ
ଆଜ୍ଞା ଆଜ୍ଞା ଆଉ ମ୍ୟାଡ଼ାାମ କହିଲି କି ମୁଁ ଟିକେ ଆପଣଙ୍କ ସହିତ ଆଜି ଟିକେ
ହଁ
ଇଛା କରୁଛି କି, ନାରୀ ଶକ୍ତି ବିଷୟରେ-ଏ କଥା ହେବା ପାଇଁ?
ଆଉ।
ହେଲା କି? ଆଜ୍ଞା, ଶୁଣି ପାରୁଚନ୍ତି ମୋ କଥା? ହ୍ୟାଲୋ। ହ୍ୟାଲୋ ମ୍ୟାଡ଼ାମ୍ ଶୁଣିପାରୁଛନ୍ତି? ହଁ, ହଁ, ମୁଁ ନାରୀ ଶକ୍ତି ବିଷୟରେ ଆପଣଙ୍କୁ କହୁଛି ଏବେ। ମ୍ୟାଡ଼ାମ୍ ଦେଖିଥିବେ କି ବର୍ତ୍ତମାନ, ସମାଜରେ ନାରୀ ଶିକ୍ଷାର ଯେମିତି କିି-ଇଁ କି ନାରୀ ଯେମିତି ପ୍ରଚାର ପ୍ରସାର ଚାଲୁଛି, ମାନେ ପ୍ରଚାର ମାତ୍ର ମୁଁ କହୁନି କି-ଇ ଗାଡିରେ ଆମର ଯେମତି ଇ ଉମ୍ ପ୍ରଚାର ହୁଏ ସେମିତି। ଉଁ ମାନେ ମୁଁ କହୁଛି କେମିତି କି? ଯେମିତି ସରକାର -ଅ -ଅ ଶିକ୍ଷା ପାଇଁ ନାରୀ ମାନଙ୍କର ଶିକ୍ଷା ପାଇଁ, ଉ ତାର ଉପ୍ ଉପାୟ ପାଳନ କର, ଉପଲବ୍ଧି କରୁଛନ୍ତି। ହେଲାକି, ଯେମିତିକି ଆପଣ, କୁହନ୍ତୁ ଉମ୍ ରହିଲା ଆମର ନାରୀ ଶି୍କ୍ଷା ପାଇଁ ଇଁ ଅଧିକ ରୁ ଅଧିକ ଉନ୍ନତି ପାଇଁ ନାରୀ ମାନଙ୍କୁ କେମିତି ଅଧିକ ଆଗ୍ରାଧିକାର ହେବେ, ପାଠ ପଢିବା ପାଇଁ, ସବୁ ପ୍ରକାର ସୁଯୋଗ ଅ ସୁବିଧା ଯୋଗେଇ ଦଉଛନ୍ତି, ସରକାର। ହେଲା କି ଯେମିତି କିି ଆମର ଉମ୍ ମ ଅଧିକ ମାର୍କ ବା ହିସାବେ ପିଲାମାନଙ୍କୁ ଦଉଛନ୍ତି, ଯୋଉ ଆମ ର ସବୁ ଯେତିକି ରହିଲା ଯେମିତିକି ଆମର ଧର ନବୋଦୟ ହେଇଥାଉ, ଯିମିତି ସବୁ ପିଲାଙ୍କୁ ମିଳିଥାଏ। ଏମିତିକି ବିଭିନ୍ନ ପ୍ରକାରର ଅ-ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ହୁଁ, ଯେମିତି କିି ଆମର ଆଁ ଯେମିତି ଆମର ରାଷ୍ଟ୍ରପତି, ଦୌର୍ପତୀ ମୁର୍ମୁ ଯେମିତି ଆମର ହେଇଛନ୍ତି।
ଆଜ୍ଞା, ଆଜ୍ଞା ହଁ ସେମିତି ମୁଁ, ମୁଁ କହୁଥିଲି କି ନାରୀ-ଇ ଆଜ୍ଞା, ଆଜ୍ଞା, ମୁଁ କହୁଥିଲି କି ଏବେ ସବୁ ନା
ନାରୀ ହଁ, ମୁଁ କହୁଛି ନାରୀ ଶିକ୍ଷା ସମାଜର ଉନ୍ନତି ପାଇଁ ଅତ୍ୟନ୍ତ ଆବଶ୍ୟକ। ନିହାତି ଜରୁରୀ ଏଟା।
ହଁ, କାହିଁକି ଆବଶ୍ୟକ ଅଟେ, ଆପଣ କହିଲେ ଯଦି ନାରୀ ଶିକ୍ଷ୍
ଶିଖ୍ -ଶିକ୍ଷିତ ନାରୀ ହଁ, ଶିକ୍ଷିତ ନାରୀ ଯଦି ରହିଲା ସେ ପରିବାର ଟାକୁୁ ଶିକ୍ଷିତ ହିଁ କରିଥାଏ। ତା ପୁଅ ଝି ଝିଅ, ଶାଶୁ, ଶ୍ୱଶୁର ଯିଏ ବି ଥାନ୍ତୁ। ନଣନ୍ଦ ହଉ ସମସ୍ତଙ୍କୁ ମାନେ କହୁଛି, ଗୋଟେ ଫ୍ୟାମିଲି ରେ ନାରୀ ହିଁ ସବୁ କିଛି ଶିକ୍ଷା ଦେଇଥାଏ।
କାହିଁକି ନା, କାହିଁକି ନା, ମ୍ୟାଡାମ୍ ନାରୀ ହଉଛି ଗୋଟେ କଥାରେ ନାହିଁ ଇଁ ଦୁହି ତା ଦୁଇ କୂଳକୁ ହିତା। ଯେମିତିକି କୁହନ୍ତୁ ଆପଣ। ହଁ। ଆପଣ ଗୋଟେ ଭଲ କଥା ଟେ କହିଲେ ମତେ, ହଁ ନାରୀ-ଇ ଶିକ୍ଷା ଲାଭ
ଭଲ କଥା କହିଲେ। ହଁ, ପରିବାରର ଭଲ। ହଁ, ଭଲ ଭାବେ ପରିଚାଳନା କରା କରିପାରିବେ।
କରିପାରିବେ।
ହଁ ନାରୀ ନାରୀ ଶିକ୍ଷା ଦ୍ଵାରା ହଁ। ନାରୀ ହଁ ଠିକ୍ ନାରୀ ଶିକ୍ଷା ଦ୍ଵାରା ଦେଶର ଅର୍ ଆର୍ଥିକ ଦେଶର ଆର୍ଥିକ ଉନ୍ନତି ବି ହୁଏ।
ଆଜ୍ଞା ଆଜ୍ଞା, ଆର୍ଥିକ ଉନ୍ନତି ହବ କେମିତି? ନା ମୋ କହିବା କଥା କି ଯଦି ଗୋଟେ ନାରୀ ଶି
ଶିକ୍ଷିତ, ଶିକ୍ଷିତ ହଁ। ଶିକ୍ଷିତ ହେଲେ ତ ନାରୀ ଶିକ୍ଷିତ ହେବା ସହିତ ଦେଶର ଉନ୍ନତି ହଉଛି। ନା ଯେତେବେଳେ ଶିକ୍ଷିତ ନାରୀଟି ନିଜର ଅଧିକାର ଓ କ ଏବଂ କର୍ତ୍ତବ୍ୟ ବିଷୟରେ ସଚେତନ ହଁ ସେତେବେଳେ ହୁଏ।
ଆଜ୍ଞା ଆଜ୍ଞା, ମୁଁ କହୁଛି ଏବେ ଟିକେ ଶୁଣନ୍ତୁ, ହଁ ଆଜ୍ଞା ଆଜ୍ଞା ମୁଁ କହୁଛି ଟିକେ ଶୁଣନ୍ତୁ ମୁଁ କହିଲି କି ନାରୀଟିଏ ବ ତ ମାନେ ସମାଜରେ ମାନେ ଶିକ୍ଷା ଲାଭ କରିବା ପାଇଁ ଯେତିକି ଆଗ୍ରାଧିକାର ମିଳୁଛି କିଛି କିଛି ଅଛନ୍ତି ମ୍ୟାଡ଼ାମ, ଆପଣ ଦେଖ
ହଁ।
ଏ ସେ ସବୁରୁ ବଂଞ୍ଚିତ ହଉଛନ୍ତି କେମିତି କହିଲେ? ଯେମିତି କିି ଘରର ବଡ ଝିଅ ମାନେ ବିଶେଷ କରି ହେଲା କି। ପାଠ ପଢିବା ପାଇଁ ବହୁତ ଅସୁବିଧାର ସମ୍ ସମ୍ମୁଖୀନ ହୁଅନ୍ତି, ଦେଖିବେ ଏଁ ଭାଇ ଭଉଣୀ ତିନ
ହଁ।
ହଁ ଭାଇ ଭଉଣୀ ତିନି ଆଜ୍ଞା। ଆଜ୍ଞା ଆଜ୍ଞା।
ମୂଳଦୁଆ ଯେମିତି କିି ଆମେମାନେ ଏମତି ସବୁ ସାକ୍ରିଫାଇସ୍ କରିଛନ୍ତି।
ହଁ ହଁ ଥିବେ କିନ୍ତୁ ସେଠି ବାପା ମା ମାନେ ତାଙ୍କୁ କୁହନ୍ତି କି ବଡ ଝିଅ ଅଛ ଅ ସାନ ଭାଇ ଭଉଣୀ ମାନେ ପାଠ ଶାଠ ପଢିବେ। ତୁମେ ଟିକେ ପାଠରୁ ଦୂରେଇ ରୁହ, କିମ୍ବା ଏମିତି ବି ହୁଏ ଯେ ଓଡିଆ ଘର ମାନଙ୍କରେ ଆ ଯେ ଯଦି ଝିଅଟିଏ ଅଧିକ ପାଠ ପଢୁଚି ମାନେ ଯୋଉମାନଙ୍କ ଘରେ ଟିକେ ଆର୍ଥିକ ର ରହୁଛି। ଅସୁବିଧା ରହୁଛି, ଭାଇ ଭଉଣୀ ତିନି ଜଣ କି ଚାରି ଜଣ ଥିବେ ତ ଚାରି ଜଣଙ୍କୁ ସମ ସ୍ତିଙ୍କି ପା ହଁ କୁହନ୍ତୁ, କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ।
ହେଲେ ହଁ ନାରିଟି ସିନା ସୁସ୍ଥ ହେଲେ ସେଇଟା ଗୋଟେ ପରିବାରର ଗୋଟେ ଡିସିସନ୍ ଯୋଉଟା ଆସିଲେ ସେ ସେଇ ଠିକ ମାନେ ପଦକ୍ଷେପ ଟା ସିଏ ନିଏ।
ଆଜ୍ଞା ଆଜ୍ଞା, ଆପଣ ଭ ଭ ଭଲ କଥାଟେ ଗୋଟେ କହିଲେ, ଗୋଟେ ନାରୀ ଯଦି ଶିକ୍ଷିତ ହବ। ଯେତେବେଳେ ଯୋଉ କଥାରେ ହେଇଥାଉ ଯେ କୌଣସି କାମରେ ହେଇଥାଉ। କୋଉ ମାନେ କୋଉ କାମରେ କୋଉ ପଦକ୍ଷେପ ନେବା ଉଚିତ ସେ ଭାବି ଚିନ୍ତିକି ଠିକ ଭାବରେ ନେଇଥାଏ।
ବା ଡିସିସନ ତା ଘ ତା ଫ୍ୟାମିଲି ରେ କେହି ଯଦି ନଥିବେ। ତ ସିଏ କଁ କରିବ ସେ ନାରୀଟା ସିନା ଶିଖି ତ ହେଇଥିଲେ ସେଇ କାମ ଟା ସେ ନିଜେ ତୁଲେଇ ପାରିବ ଦାୟିତ୍ବ ଟା ତୁଲେଇ ଆଣି ପାରିବ। ଘରୁ ଗୋଡ ନ କାଢିଲେ ସେ। କେମତି କଁ କରିବ କାହା ଉପରେ ନିର୍ଭରଶୀଳ ହବ।
ହଁ ହଁ ମୁଁ ସେଇ କଥାଟି କହୁଛି। ଯୋଉ ଘ ଘରର ଲୋକମାନେ କିଛି ଅଛନ୍ତି କହୁଛନ୍ତି। କି ଆମେ ଅଧିକ ଶିକ୍ଷା କ ଲାଭ କରେଇବା ଯଦି ଆମର ଝିଅଟିକୁ। ତ ତାହେଲେ ଆମକୁ ତ ଝିଅକୁ ବିବାହ କରିବା ପାଇଁ ପଡିବ ହେଲା କି। ସେତେବେଳେ କଣ କରାଯିବ ନା। ଆମକୁ ଟିକେ ବଡ ଘରେ ଯଦି ଯୁଆଇଁ କରିବୁ କି ଅଧିକ ଶିକ୍ଷିତ ଜୁଆଇଁ। କରିବୁ ଆମକୁ ସେତେବେଳେ ଟିକେ ଅଧିକ ଖର୍ଚ୍ଚ। କରିବାକୁ ପଡିବ କୋଉଥିରେ କହିଲେ ଆମର ବିବାହ ବେଳେ।
ହଁ ସିଏ ସେଇ ମନୋବୃତ୍ତି ତାଙ୍କର ସେମିତି ରଖିକି ଜଲଦି ବାହାର କରିଦିଅନ୍ତି ଅଧିକ ପାଠ୍
ପଢାନ୍ତି ହିଁ ନାହିଁ ସେ ନାରୀ ଟିିଏ ସେତେବେଳେ ବି ହଇରାଣ ହୁଏ। କେତେବେଳେ ଯେତେବେଳେ ବିବାହ ସରି ସାରିଥାଏ ଆପଣ ଯୋଉଟା କହିଲେ ବାହାରକୁ ଗୋଡ। କାଢି ପାରିବ ନାହିଁ ପାଠ କମ ପଢି ସାରିଥିବ ବାହାଘର ଯେ ଯେତେବେଳେ ହେଇସାରିବ ଆପଣ ଯେମିତି କହିଲେ କଥାଟିକୁ ଅ ତ ସେ। ବା ମ୍ ଯୋଉ। ଗୋଡ ବାହାରକୁ ଗୋଡ କାଢି ପାରିବ ନାହିଁ ପାଠ ସେତ ପଢିଥିଲେ ଶିକ୍ଷିତ ହେଇଥିଲେ। ତାର ସବୁ ଜିନିଷରୁ ଭୟ ଟା ତ ଦୂର ହବ ନା। ହେଲା କି ଆଉ।
ସେଟା ହଁ ଶିକ୍ଷା ଲାଭ କରିଥିଲେ ସମା ମାନେ ପୁରୁଷ ସହିତ। ଅଁ ଆମ ମାନେ ମହିଳା ମାନେ ସେଇ ତୁଳନାରେ ତ ଆମେ ଚାଲିପାରିବା। ସେଇ କାମ କାଇଁ ପୁରୁଷ ମାନେ ସବୁବେଳେ କହୁଛନ୍ତି କି ନାଇଁ ଆମେ ଏଇଟା କରି
ଆଜ୍ଞା।
ସିଏ ବି ତା ଚାଲିକି ହଉ ବସରେ ହଉ। ଟ୍ରକ୍ ଏ ଯୋଉ ଅଟୋରେ ହଉ ଯାଇଁକି ବି।
ଆଜ୍ଞା ମ୍ୟାଡାମ ଆପଣ ଗୋଟେ ଭଲ କଥା ମତେ ଉଠେଇଲେ ଉଠ୍ ଉଁ ଉଠେଇଲେ ଏଠି ଯୋଉ ବସ ରେ ହଉ କି ଟ୍ରକ ରେ ହଉ ଯାହାବି ଆପଣ କହିଲେ। ଏବେ ଦେଖିବେ ଆଗେ କେବଳ ପୁରୁଷ ମାନେ ଗାଡି ଚଲାଉଥିଲେ। ଏବେ ନାରୀ ମାନେ ମଧ୍ୟ ଅ ଆଜିକାଲି ବସ୍ ଚଲେଇଲେଣି। ଟ୍ରକ୍ ଚଲେଇଲେଣି ଟ୍ରେନ ଚଲେଇଲେଣି ସେଇ ତ କେ କିପରି ଚାଲିଲେ ସେମାନେ ଟିକେ ଶିକ୍ଷା ଲାଭ କଲେ। ହଁ ଯାହା ଦ୍ଵାରା ତାଙ୍କର କଣ କି ଭୟ ଟା ଦୂରୀଭୂତ। ହବା ଦ୍ଵାରା ସେ ସେମାନେ ଶିଖେଇ ପାରିଲେ ଆଉ ମ୍ୟାଡାମ ମୁଁ କହିଲି କି ଆଉ ଗୋଟେ କଥା। ଆପଣ ମାନ ଦେଖିଥିବେ ଯୋଉ ବାପା ମା ମାନେ ଏଭଳି ଚିନ୍ତାଧାରା କରୁଛନ୍ତି। ସେମାନେ ଟିକେ ମାନେ ଆଉ ଟିକେ ଅଧିକ ଭାବିବା ଦରକାର କାହିଁକି କହିଲେ। ସରକାର ତ ଏବେ ସବୁ ଶିକ୍ଷା ଲାଭ କରିବା ପାଇଁ।
ସୁବିଧା ବି ହଁ ସୁବିଧା ବି ଦେଲେଣି।
କୁ ସୁବିଧା ଦେଲେଣି ଯେମିତି କିି ହଁ।
ଗୋଟେ ନାରୀଟି କୁ ହଁ
ଆଁ।
ଶିକ୍ଷା ଯେତେବେଳେ ଗ୍ରହଣ କରୁଛି ସେ ତାର ନିଜ ଶିଖିବା ସହିତ ନି ନିଜର ଉନ୍ନତି ସହିତ ଗୋଟେ ପରିବାର ଉନ୍ନତି, ସେ ଗାଁ ସେଇ ଇଲାକାର ର ବି ଉନ୍ନତି ହଉ ହଉଚି ନା ହଉନି ତା ସହିତ ଆମ ଦେଶର ବି ଉନ୍ନତି
ଆଜ୍ଞା ଆଜ୍ଞା ଆପଣ ବହୁତ ଭଲ କଥା ଟିଏ ଏଠି କହିଲେ ମୋତେ। ଯଦି ମାନେ ଆପ ଆପଣଙ୍କ କହିବା ମତରେ ଯଦି ଗୋଟେ ନାରୀ ଶିକ୍ଷା ଲାଭ କରୁଛି ତାର ପରିବାର ଉନ୍ନତି ହେବ, ତାର ଗାଁ ସାହି ପଡିଶା ସନ୍ତି ଶିକ୍ଷା ଲାଭ କରିପାରିବ ବା ଶିକ୍ଷିତ ହେଇପାରିବ। ତା ସହିତ ସେ ଯେତେବେଳେ ଶିକ୍ଷା ଲାଭ କରିକି ଅନ୍ୟ ମାନଙ୍କୁ ଶିକ୍ଷା ପ୍ରଦାନ କରିବ, କିମ୍ ଯେମିତି ଧର ହଁ ଆ ପଣ ଯେମିତି ଉଦାହରଣ କଇଲେ ଶିକ୍ଷକ ହଉଛନ୍ତି, ଆଜ୍ଞା ଆଜ୍ଞା ସେ ଶିକ୍ଷା ସେତେବେଳେ ପ୍ରଦାନ କରିଲା ବେଳେ ସେ ମଧ୍ୟ କଣ କରିବ କି ନିଜର ବାପା ମା ମାନଙ୍କୁ ଯେତେବେଳେ ବିବାହ ଯଦି ନ କରିଥାଏ ଆର୍ଥିକ ସହାୟତା ରୁପେ ପାରିବ।
ସହାୟତା ବି କରୁଚି ଭାଇ ଭଉଣୀ ମାନଙ୍କୁ ବି ହଁ
ଭଉଣୀ ମାନଙ୍କୁ ବି ସହାୟତା କରିପାରିବ। ଆଉ କଣ କି ବାହା ହଁ କୁହନ୍ତୁ, ହଁ ଦୁଇ ପଟ ପରିବାର ମତ୍ ନ-ନ-ହଁ ଅର୍ ଥହ କି ଯେମତିକି ନାରୀ ହଉଚି କଥାରେ ଅଛି କି ନାରୀ ହେଉ ଚି ଦୁଇତା ଦୁହି କୂଳକୁ ହିତା, ଆପଣ ଯୋଉ କହିଲେ ଦୁଇ ପଟର ପରିବାର ସେଇଆ କ- ତାର ଅର୍ଥ ସେଇ କଥା କହୁଚନ୍ତି ତ? ହୁଁ। ଆଉ ଘର ପରିବେଶକୁ ପୋଷି ପାରିବ। ତା ସହିତ ବାହା ହେଇ ସାରିଲା ପରେ ନିଜର ସ୍ଵାମୀର ପରିବାରକୁ ମଧ୍ୟ ସହାୟତା କରିପାରିବ।
ଆଜ୍ଞା।
ଆଜ୍ଞା।
ତା ପରେ ବି ଆଜ୍ଞା,
ଆଜ୍ଞା।
ନାରୀ ବି ସୋଶକ୍ତିକରଣ ବି କରିପାରିବ, ନାରୀ ବି ଲଢି ବି ପାରିବ, ନାରୀ ବି ନିଜ ହୁଁ, ନିଜ ଆଗକୁ ପଢିବା ପାଇଁ ବହୁତ କିଛି ପଦକ୍ଷେପ ବି ନିଜେ ବି ନହେ ବି। ଆଉ ଶିକ୍ଷିତ ନ ଥିଲେ
ଆଜ୍ଞା, ତେଣୁ କରିକି ସମାଜରେ ଯୋଉ ବାପା ମା ମାନେ ଏମିତି ଚିନ୍ ତାଧାରା ରଖୁଛନ୍ତି ସେଥିରୁ ଆଜ୍ଞା
ବଞ୍ଚିବା ନିିହାତି ଦରକାର। ଆଉ ହଁ ମୁଁ କହୁଥିଲି କି ସେଥିପାଇଁ
ଆଜ୍ଞା। ମ୍ୟାଡାମ୍ ମୁଁ କହିଲି କି ମୋତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ।
ମୁଁ ସମୟ ପାଇଲେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଆଉ ହୁଁ, କେବେ କଲ୍ କରିବି। ହେଲେ କି, ଏବେ ମୁଁ କଲ୍ ଟିକୁ
ନାରୀର ବାଲ୍ୟ ବିବାହ
ହଁ ଭଲ କଥା ଆପଣ ଗୋଟେ କହୁଚନ୍ତି କୁହନ୍ତୁ।
ର- ବା- ଯୋଉ ବାହାଘର ହୁଏ, ନାରୀ ପୁରୁଷ ମରିଗଲା ପରେ ତାଙ୍କୁ ସେଇଠି ଶବ୍ ଉଁ, ଶବ ସଇ ତାଙ୍କୁ ଦାହା କରିଦଉଥିଲେ, ତାଙ୍କୁ ବି ପୋଡିଦଉଥିଲେ ଜିଅନ୍ତା, ନାରୀ ସେ ବହୁତ ଅନ୍ୟାଚାର ଅତ୍ୟାଚାର ବି ହଉଥିଲା, ଯୋଉଟା ଏବେ ଶିଖିବା ଶିଖିଆ ଶିକ୍ଷା ଦ୍ଵାରା ନାରୀ ମାନେ ଉନ୍ନତ କଲେ। ଚାଲି ତା ସହିତ ଦେଶରେ ବି ଉନ୍ନତ ହବ।
ଭଲ କଥା ଟିକେ ମତେ ଏଠି ଆପଣ କହିଲେ। ହଁ ଏଇଟା ପୂର୍ବ ସମୟରେ ହଉଥିଲା ହଉଥିଲା ଯୋଉଟା କି ଆ ସେ ବିବାହ କରି ସାରିବା ପରେ